ହାଲୋ ହଁ ହଁ ସୋନାଲି କଁ କରୁଚ?
ହଁ ଏମିତି ରୋଷେଇ ସରିଲା ଏବେ।
ଆଜି କଣ ସବୁ ମର୍ଣିଂ ବ୍ରେକ୍ଫାଷ୍ଟ ଲଞ୍ଚ ତମର କଣ ସବୁ ଆଜି ହେଲା?
ମୋର ଏପର୍ଯ୍ୟନ୍ତ ମାନେ ବ୍ରେକ୍ଫାଷ୍ଟ ଆଜି ହେଇନି
ହଁ ହଁ।
ହେଲେ ରୋଷେଇ ଏବେ ସରିଲା ଟିକେ ରୋଷେଇ ଆରମ୍ଭ
ଆଚ୍ଛା ଆଜି କଣ ସବୁ ରୋଷେଇ କରିଚ?
ଏବେ ଶନିବାରେ ସାଧା। ହଉ ଭାତ ଡାଲି ହଁ ଭାତ ଡାଲି ଜହ୍ନିର ତରକାରୀ ଆଉ ଶାଗ ଭଜା
ହଁ।
ଆଉ
ଶାଗ ଭଜା କୋଉ ଶାଗ ଆଜି?
ଆମର ଏଇ ବାରିରେ ଆମର ବାର ମାସି ଯୋଉ ଶାଗ ହୁଏ ବାଡ଼ିରେ ଆମ ବାଡ଼ିରେ ହେଇଥିଲାତ ଫ୍ରେସ୍ ପୁରା
ଆଚ୍ଛା।
ତୋଳା ହେଇକି ଭଜାହେଲା ସାଙ୍ଗେ ସାଙ୍ଗେ ତୋଳା ହେଇକି ଆସିଲା ଭଜା
ସଜନା ଶାଗ ଆଉ ଯୋଉ ସେଶାଗଟା ନା କଣ ମୁଁ ଜାଣିନି ଲେଉଟିଆ ଶାଗକି
ହଁ ଲେଉଟିଆ ଶାଗ ଯ ମାନେ ସେଟା ଖୁଣ୍ଟିକି ଖୁଣ୍ଟି ଦେଲେ ପୁଣି
ହଁ ହଁ ହଁ ହଁ ହଁ ସେ କଣ ଯେ ହଁ ହଁ ହଁ। ହଁ ସେଇଟା ସେଇଟା ଭଲ ଲାଗେ। ଆଉ କଣ ରଜରେ ସବୁ ତମର ଆଜି ଆଜିତ ସଜ ବାଜ
ସଜ ବାଜ ସକାଳୁ ମାନେ ମୁଣ୍ଡ ଧୋଆ ଧୋଇ କରିକି ଗାଧେଇକି ମୁଁ ମୋ ଝିଅକୁ ଏଇ ସବୁ କରୁ କରୁକା ଟିକେ ଡେରି ହେଲା ନା ନା ଏବେ ରୋଷେଇ ସରିଲା ହବ ଆଜି ଆଉ ଟିକେ ପରେ ଆରମ୍ଭ ହ ବ ମାନେ ମୋର ଦିଟା ଛୁଆନା ତ ଗୋ ଜଣେ ଏଗାର ବର୍ଷର ଆଉ ଜଣେ ଦେଢ ବର୍ଷର ପୁଅ ଦେଢ ବର୍ଷର ବଡ଼ ହେଲା ଝିଅ ଆଉ ପୁଅଟା ଛୋଟ।
ସି ସିଏ ତାର ସଜବାଜ ହେଲା ସିଏ ହାଇଟେକରେ ଚାକିରୀ କରିଚି ନର୍ସ ଅଛି ସିଏ ସଜବାଜ ଟିକେ କଁ ହେଇକି ଏଇଠୁ ଗଲା ଆଉ ଥରେ ଆସିଲେ ଯାହା ହବ ଆଉ।
ତାପରେ ମୁଁ ଟିକେ କାମ ସାରିକି ଝିଅ ା ଖାଇ ଦେଇଚି ପୁଅ ଟାକୁ ଟିକେ ଏବେ ଖୁଆଇଦେବି ତାପରେ ଶୁଆଇ ଦେଇ ସାରିଲା ପରେ ଝିଅକୁ ମେହେନ୍ଦୀ ଲଗେଇବି ସିଏ ଛୋଟଟାନା ଜମା ମେହେନ୍ଦି ଲଗେଇଲେ ଇଏମାନେ ଆଉ ଲଗେଇଦବନି। ହୁଁ ହଁ ରଜ ମହୋତ୍ସବ ହଉଚି ଆମ ପାଖାପାଖି ଦିଟା ଜାଗାରେ ହଉଚି। ଆଉ କାଲି ଯିବୁ କାଲି ହଁ ବୁଲିବାକୁ ଯାଉ। ସବୁ ବର୍ଷ ଯାଉ ସବୁ ସବୁ ପ୍ରକାର ଷ୍ଟଲ୍ ପ ଚି ମାନେ ପୋଡ଼ ପିଠା ମାନେ ମଣ୍ଡା ପିଠା ଆଚ୍ଛା ବିଭିନ୍ନ ପ୍ରକାର ପିଠାର ଷ୍ଟଲ୍ ବଢିଚି ପାନ ରଜ ମିଠା ରଜ ପାନ ଆଉ ମେଳାରେ ସବୁ ଯାହା ଯାହା ପଡ଼େ
କାଲିଠୁ ପଡିବ କି ଆଜିଠୁ ପଡିବ ମୁଁ କହିପାରିବିନି?
ପାଞ୍ଚ ଦିନ ନା ଆଜିଠୁ ଆଜିଠୁ ପାଞ୍ଚ ଦିନ ରଜ ଆ ଏମିତି ଏ ଆମେ ତିନି ଦିନ କ ପାଳନ କରୁଛୁ କିନ୍ତୁ ରଜ ଆଚୂଆଲି ପାଞ୍ଚ ଦିନ। ସଜବାଜ ପହିଲି ରଜ ରଜ ସଂକ୍ରାନ୍ତି ଭୂମି ଦହନ ବ ବସ୍ତି ସ୍ନାନ ପାଞ୍ଚ ଦିନି ତ ଆଜି ଠୁ ଆରମ୍ଭ।
ଆଛା ସ୍କୁଲ ସବୁ କେବେ ଖୋଲୁଛି?
ସ୍କୁଲ ତ ସତର ତାରିଖ ଖୋଲ ବୋଲି ଦେଇଛନ୍ତି କିନ୍ତୁ ଖରା ତ କମୁନି ଖରା ତ ଗରମ ବହୁତ ହଉଛି ଛୋଟ ଛୁଆ
କି ବାଇଶି ତାରିଖରେ ଖୋଲିବ ଯଦି ଖୋଲିବ କ କରିବେ ଗମେଣ୍ଟ ଯାହା ହଁ।
ବଢିବା ଦରକାର ଛୁଟି କାହିଁକି ନା ବହୁତ ବହୁତ ଗରମ ହଉଛି। ଛୁ ଛୋଟ ଛୁଆ ବାହାରକୁ ଗଲେ ସମ୍ଭାଳି ପାରିବେନି ସ୍କୁଲରେ ତାପରେ ଲାଇନ ବି ବହୁତ କଟୁଛି ଲାଇନ୍ କଟୁଛି ଯେତେବେଳେ କଟୁଛି ଘଣ୍ଟା ଟେ ଖାଲି ଘରେ ଇନଭଟର ଅଛି ବୋଲି ଚଳି ଯାଉଛି।
ହଁ ସେଇଆ ଇନଭର୍ଟର ବି ସିଏ ଛଅ ସାତ ଘଣ୍ଟା ଯିବ ନା ବେଶ
ହଁ ଆଉ କିନ୍ତୁ ନହେଲେ ସ୍କୁଲ ରେ କଣ ସେଗୁଡା ଏତେ ରଖୁନାହାନ୍ତି ନା ଆଉ ଲାଇନ୍ କ୍ ପିଲାମାନେ ଛୁଆ ଏତେ ସମୟ ବସି ପାରିବେ ଗରମ ରେ?
ନା ନା ଆଉ କଣ? ରଥଯାତ୍ରାରେ ଯିବ ନା ନାଇଁ ଭୂରି?
ରଥଯାତ୍ରା ମୁଁ ତ ଏବେ ଦି ବର୍ଷ ହେଲାଣି ଯୋଉଠି ଭିଡ ଜାଗା ମୁଁ ସେଠିକି ଯାଉ ନି ହେନା ମୋ ଛୋଟ ଛୁଆ ତ ସେଇଥିପାଇଁ।
ତ ଯାଏନି ଆଉ।
ହ
ଛୋଟ ଛୁଆ କୁଆଡେ କେତେବେଳେ କଣ ଅସୁବିଧା ହେଇଯିବ ମୋ ହଜବେଣ୍ଡ ଙ୍କ ଡୁୟୁଟି ପଡିଛି ରଥଯାତ୍ରାରେ।
ଆମର ଏଇଠି ବାଙ୍କି ମହୋତ୍ସବ ଏତେ ବଡ ତଥାପି ମୁଁ ଦି ବର୍ଷ ହେଲାଣି ଯାଇନି।
ହଁ ତମର ସେଇଠି କୋଉଠି ତ ରଥ ଟଣା ହଉଥିବ ତ?
ହଁ ହଁ ହଉଛି।
ହଁ।
ଆମର ଚର୍ଚ୍ଚି ମା ମନ୍ଦିର ପାଖରେ ହଉଛି ରଥଟଣା।
ଏବେ ଯାଇଥିଲେ ଚର୍ଚିକା ମନ୍ଦିର ମୁଁ ଆଗରୁ ସବୁ ବୁଲିଛି। କିନ୍ତୁ ଆଉ ଛୋଟବେଳେ ବୁଲି ଦେଇଛି ଆଉ ମନେ ନାହିଁ କିଛି।
ହଁ ହଁ ଗ ଆଉ ଛୋଟ ଛୁଆ ଧରିକି ଏତେ ଭିଡ
ହଁ ନାଇଁ ଯାଇହବନି ଆମର ତ ତିନି ଜଣ ଯେ ବଡ ବାନ୍ତି କରିବ ସାନ ବି ବାନ୍ତି କରିବ କାରରେ
ଛୋଟ ଛୁଆ ଗାଡି ରେ ବେଶୀ ସମୟ ବସିଲେ ମାନେ ତ ବା
ହଁ ସେ ତାଙ୍କର ବାନ୍ତି ହେଇଯାଉଛି। କାଇ ନନ୍ଦନକାନନ ବି ଥରେ ଯାଇଥିଲୁ ଆ ଗଲେ କିଛି ନାହିଁ ବୁଲାବୁଲି କଲେ ଏଇଠୁ ଆସି
ଏବେ ଖରାଦିନ ଆକଚୁଅଲି ନନ୍ଦନକାନନ ଯିବା କଥା ନୁହେ କାହିଁକି ନା ସବ
ନାଇଁ ସେ ଯାଇଥିଲେ ଶୀତ ଦିନରେ ଯାଇଥିଲେ ଯେମିତି ଆସିଛୁ ଆମ ଘର ପାଖାପାଖି ହେଇଛୁ କି କଣ ବାନ୍ତି।
ମାନେ ସବୁ ପ୍ରାଣୀ ମାନେ ଜୀବଜନ୍ତୁ କଣ କରିବେ ନେ ଖରା କୁ ସବୁ ଭିତରେ ରହିବେ ଭାଲୁ ଗୁମ୍ଫାରେ ରହିବ ହାତୀ ତା ଇଏରେ ରହିବ। ତେଣୁ ଆମ ତମ ଶୀତ ଦିନେ ବର୍ଷା ଦିନେ ବି ଏତେ ବାହାରନ୍ତିନି
ଟିକେ ଗୁଣ୍ଡିଚା ଆଡେ ଯାଇକି ଟିକେ ଦର୍ଶନ କରିବାକୁ
ହଁ କିନ୍ତୁ ଏଟା ଅଲଗା ଦିନ ଯଦି ଛୋଟ ଛୁଆ ଅଛନ୍ତି ତାହେଲେ ଭିଡ ସମୟରେ ଯିବାଟା ର ହଁ ର ଥ ସରିଲା ପରେ ବାହୁଡା ଭିତରେ ଯୋଉ ନଅ ଦିନ ଠାକୁର ରୁହନ୍ତି ସେତେବେଳେ ସେଇ ସମୟରେ ର ଥରେ ସେ ଥିବେ ମାନେ ରଥ ତୁମେ ଯାଇ ଛୁଇଁ ପାରିବ।
ହଁ।
ସେଇ ସମୟରେ ଗଲେ ଟିକେ ଭିଡ ମ ରଖ ରଥ ବାହୁଡା ସୁନା ବେଶ ଏସବୁରେ ଛୋଟ ଛୁଆ ମାନେ
ହଁ ଆମର ତିନି ଜଣ ଟିକି ଟିକି ହେଲା ବେଳକୁ
ହଁ ଏ ଯୋଉ ଭିଡରେ ତ ସ ସବୁ ବର୍ଷ ଦେଖିଥିବ ଦଳା ଚକଟା ରେ ମରିବା ଖବର ଆସେ। ଆଉ ସେ
ମୋ ହଜବେଣ୍ଡ ତ ଗଲା ଥର ଯୋଉ କେସ୍ ହେଇଥିଲା ଯୋଉ ଦଳ ଚକଟା ରେ ସବୁ ମରିଯାଇଥିଲେ ତାଙ୍କର ରାତି ଡିଉଟି ପଡିଥିଲା। ରାତି ସିଏ ଆସିକି ଶୋଇଛନ୍ତି ସକାଳୁ ସବୁ ଏମିତି କେସ୍ ହେଇଛି ଭୋରୁ ଭୋରୁ।
ଆଉ ସେଇଆ ହେଲା କାହିଁକି ନା ଛୋଟ ଛୁଆ ଧରିକି ଭିଡ ଜାଗା କୁ ଯିବନି ଟିକେ ଯିବା ପାଇଁ ତ ସାରା ଜୀବନ ପଡିଛି କିନ୍ତୁ ଆଉ ତେବେ
ନାଇଁ ନର୍ମାଲ ରେ ମୁଁ ଯାଇକି ମୋ ହଜବେଣ୍ଡ ଯେତେବେଳେ ପୁରୀରେ ଥିଲେ ଆଉ ନର୍ମାଲ ଯାଇକି କି ମୁଁ ଦେଖ ଦର୍ଶନ କରିକି ଆରାମସେ ମୁଁ ଆସିଛି। କିନ୍ତୁ ଟିକେ ଇଚ୍ଛା ଗୁଣ୍ଡିଚାରେ ଟିକେ ଦର୍ଶନ କରିବାକୁ। ଦେଖିଆ କଣ ହଉଛି?
ହଁ ଏଇ ଛୋଟ ଛୁଆମ କ ଯା ଏ ବର୍ଷେ ଦି ବର୍ଷ ନ ଗଲେବି ଚଳିବ।
ବର୍ଷେ ଦିବର୍ଷ କଣ ଆମ ତେ ଏଡେ ଏଡେ ହେଲେଣି ହେଲେ ଡର ମାରୁଛି ଛୋଟ ପିଲା ନା ଚିପି ଚାପି ହେଇଯିବେ।
ହଁ ଏଇ ଚାପିଚୁପି ହେଇଯିବ ତାପରେ ଛୁଆ ଭିଡ ଜାଗା ଗଲେ ଖାଲି
ହୁଁ ହଁ ହଁ ଆମର ବଡ ତ ମାମୁଁଘର ଅଛି। ତା ମାଇଁ ଦେହ ଭଲ ନାହିଁ ଜ୍ଵର ହଉଛି ବାନ୍ତି ହଉଛି।
ହଁ।
କଣ କରିବେ? ମୁଁ ଫୋନ କରିଥିଲି ଏଇନା।
ଆମର ତ ପିଠାପଣା ଆରମ୍ଭ ହେଇଗଲାଣି। କାହିଁକି ନା ମୁଁ ରୋଷେଇ କରଛି ହଁ ଆମର ପୋଡ ପିଠା ଆରିସା ପିଠା।
ନା ମୋ ଶାଶୁ ଆଜି ସକାଳୁ ଚାଉଳ ବାଟି ତାକୁ ଇଏ କରି ହବ ବୋଧେ ସନ୍ଧ୍ୟା ବେଳକୁ ହବ ଆଉ
କମ ଆସେ ପୋଡ ପିଠା ତ ଜମା ଆସିନି
ପୋରପିଠା ଟା କେମିତି ବି କେଜାଣି ଆମେ ବି କେବେ କରିନୁ ମୋ ବୋଉ ଥିଲା ବେଳେ ହଁ ମୋ ବୋଉ ଥିଲା ବଳେ କଣ କରେ ଏଇ ଯୋଉ ବୁଢା ଚକୁଳି କରିକି ଦବ ମାନେ ସେଥିର ନଡିଆ କିସମିସ ଏ ସବୁ ପକେଇ ହଁ ହଁ
ଆ ଆରିସା ପିଠା ଟା କଣ କି ଗୁଡ଼ ରେ ଯୋଉ ଚାଉଳ ଚୁନା ଟା ଯଦି ଠିକ୍ ରେ ଜନ୍ତା ନହେଲା ଜନ୍ତା ଟା ଯଦି ଠିକ୍ ରେ ନହେଲା ସିଏ ସବୁ ଛାଣିଲା ବେଳେ ଫିଟିଯିବ ନହେଲେ ଫୁଲିବନି। ପୁରା ପଥର ଭଳିଆ ଟାଣ ହେଇଯିବ।
ନା ନ ଶାଶୁ ବଢ଼ିଆ କର
ହଁ ମୁଁ ଆମ ଘରେ ମୋ ଶାଶୁ ଭଲ କରନ୍ତି ଆଉ ପୋଡ଼ପିଠା ତ ମୁଁ ଟୋଟାଲି ଖାଲି ଶୁଣିଛି ଚାଉଳ ଜନ୍ତା ହେଇକି ହୁଏ କଖାରୁରେ ବି ପୋଡ଼ପିଠା ହୁଏ। ଖାରୁ ପୋଡ଼ ପିଟା। କ୍ଷୀର ପୋଡ଼ପିଠା ବହୁତ ପ୍ରକାର ହୁଏ କିନ୍ତୁ ଖାଇଛି। ଓହୋ ମୁଁ ଜାଣିନି କରିି।
ନା ମୁଁ ଖାଏନି କେବେ ପୋଡ଼ ଫିଟା ମୁଁ ଖାଏନି।
ମୁଁ ଖାଇଛି ବେଶୀ ଖାଏନି ଅଳ୍ପ ଖାଏ କିନ୍ତୁ ତାକୁ କରି ଶିଖିନି।
ହଁ ନା ଆମର ଚୁଲି ଅଛି ଆମ ଛାତ ଉପରେ ଆମର ଚୁଲି ବି ଅ
ହଁ ଆମର ବି ଅଛି ଯୋଉ ଆମର ଯୋଉ କଡ଼େଇ ଯୋଉଟା ସିମେଣ୍ଟ କଡ଼େଇ ସିମେଟ୍ କାମ କଲାରେ ଯୋଉ କଡ଼େଇ ଆ ତା ସେଇ କଡ଼େଇ ରେ ଚୁଲି ପରା ଜୀବ ଉଠା ଚୁଲି।
ହଁ ବା ଆମର ଚୁଲି ଥିଲା ମଝିରେ କଣ ହେଇଛି ଭାଙ୍ଗିଗଲା ଏ ବର୍ଷା ଫର୍ଷା ହେଲା ଆଉ
ଆ ତାପରେ ଏବେ ଏବେ ଯୋଉ ଗ୍ୟାସ୍ ପ୍ରୋବ୍ଲେମ୍ ହଉଛି ଚୁଲି ରଖିବା କଥା ନିହାତି।
ହଁ ନା ହେଇଠୁ ନା ଭାଙ୍ଗିଗଲା ବର୍ଷା ଯୋଉ ହେଲା ଭାଙ୍ଗିଗଲା। ମୋ ଶଶୁର କଣ କଲେ ଉଠା ଚୁଲି ଗୋଟେ ନେଇ ଆଇଲେ ତାକୁ ଭଲସେ ଲପାଲିପି
ଏବେ କେମିତି ଗ୍ୟାସ୍ ପାଇଁ କେମିତି ଲାଇନ୍ ଲାଗୁଥିଲା ଯଦି ନ ମିଳିଲା ପୁଣି ଚୁଲିଟେ ଥିଲେ ତ କମ୍ ସେ କଣ ଖାଇପାରିବେ?
ମୁଁ ମାନେ ଦେଖୁଛି ସବୁ ପୁରୁଣା ଯୁଗ ପୁଣି ଫେରିକି ଆଉଛି।
ତ ସେଇ ତ ଆଉ ପୁରୁଣା ଯୁଗ ସବୁୁ କିଛି ଆଉ।
ହଁ ଆଉ କଣ କରୁଛ ଏବେ?
ଏବେ ଯାଉଛି ସ୍ୱାମୀଙ୍କର ମୋର ଶନିବାର ରବିବାର ଛୁଟି ଆଉ ଆଉ ପାଞ୍ଚ ଦିନ୍ ଅଫିସ ଆଉ ବାକି ଛୁଟି ଦି ଦିନ। ତ ଆଜି ଛୁଟିରେ ଅଛନ୍ତି ଆଜି କାଲି ଏବେ ଗାଧେଇକି ଆସିଲି ଯାଉଛି ଖାଇବାକୁ ଦେବି ତାଙ୍କୁ ଆଉ ପୁଅଟାକୁ ବି ଖୁଆଇବି ଆଉ।
ଆଚ୍ଛା ଆଉ କଣ କାଲି ମା ଝିଅ ସବ ଫୁଲିବାକୁ ଯିବ ରଜ ମହୋତ୍ସବ?
କାଲି ସନ୍ଧ୍ୟା ବେଳକୁ ଯିବା ଏଇ ଦିନ ବେଳେ ଯାଇହବନ ଏତେ ଖରା।
ହଉ ସନ୍ଧ୍ୟାବେେଳ ଆମର ଠିକି କାଲି ସାଢ଼େ ତିନିଟା ଚାରିଟା ବେଳକୁ ଘଡ଼ଘଡ଼ି ଜୋରେ ମାରିଲା ପବନ ହେଲା କିନ୍ତୁ ବର୍ସ
ଖର୍ଷା ବି ଆମ ଆଡ଼େ ହେଲା ମାନେ ହଁ ଝିପିଝିିପି ବର୍ଷା ହେଲା। ବିଯିବି ବର୍ଷା ହେଲା ହଁ ହଁ ଥଣ୍ଡା ତ ଘରୁରୁ ମାନେ ବାହାରେ ଥଣ୍ଡା ଲାଗୁଛି।
ଏଇ ପାଣିପାଗ ଦେଖିକି ଛୁ ଟିର ମାନେ ତାର ବଢ଼େଇବେ କି କଣ କରିବେ କିନ୍ତୁ ଖରା ତ ହଉଛି।
ହରା ଗରମ ଆଜି ଆଜି ବି ମାନେ ମେଘୁଆ ମେଘୁଆ କରୁଚି ସିନା କିନ୍ତୁ ଗରମ୍
ହଁ ନାଇଁ ଖରା ହଉଛି ଆମର ସ ମେଗୁଆ କରିଥିଲେ ପୁଣି ଆଉଥରେ ଖରା ହେଲା।
ହୁଁ ଆଉ ଖରା ବିନା ରାତିରେ ବି ଏସି ଲଗେଇକି ଶୋଇଥିଲୁ ବାହାରେ ସିନା ଆଁ ଥଣ୍ଡା ଲାଗୁଛି କିନ୍ତୁ ଘର ଭିତରେ ତ ଗରମ ହଉଛି।
ହଁ ହୋଉ ତାହେଲେ ତମେ କଣ କରୁଚ କର। ଆଉ କାଲି କଥା ହବ ହେଲା କାଲି କଥା ହବ କଣ ସବୁ ମଜା କଲ କ ଥା ହବା ଆଉ ହେଲା ହଉ ହଉ ରଖୁଚି ବାଏ।